ହାଲୋ।
ହାଲୋ।
ଅଁ ନମସ୍କାର ମ୍ୟାଡ଼ମ୍।
ହଁ ନମସ୍କାର ଭଲ ଅଛନ୍ତି?
ହଁ ମୁଁ ଭଲ ଅଛି ଆପଣ ଭଲ ଅଛନ୍ତି?
ହଁ ହଁ ମୁଁ ଭଲ ଅଛି। ଏମିତି ବସିଥିଲି ଆଉ।
ଉଁ ଉଁ କଣ ଖାଇଲେ ମ୍ୟାଡ଼ାମ?
ଆଜି ଆଜି ସନ୍ତୁଳା, ଭାତ, ଡାଲି, ଆମ୍ବ
ହଁ ହଁ ହଁ ହଁ।
ପାମ୍ପଡ଼ ସାଲାଡ଼ ସବୁ ଖାଇଚି ସାଧା ଆଜି ଆଉ।
ଆଚ୍ଛା! ଆଚ୍ଛା! ବସ୍ତିବସ୍ତ ବ୍ୟସ୍ତ ବହୁଳ ଜୀବନରେ ପୁଣି ଖରାପ ପାଗରେ ଆଉ କିଛି ଖାଇବା ପାଇଁ ଇଚ୍ଛା ହଉନ ଥିବ ସେଥିରେ ଆପଣ ଯଦି ଯଦି ଭାତକୁ ସନ୍ତୁଳା ଟିକେ ଖାଇଦେବେ ତ ସେରା ପୁରା ତୃପ୍ତି ଜନକ ଖାଦ୍ୟ ହଁ ହଁ।
କିଏ କିଏ ପଖାଳରେ ବି ସନ୍ତୁଳା ଖାଉଚନ୍ତି?
ହଁ ହଁ ଆଉ ତେଲ ମସଲା ରାଗ ଖାଇବାକୁ ଆଉ ଇଚ୍ଛା
ଇଚ୍ଛା ହଉନି ହଁ।
ଅଁ ଏଇ ଖରା ଦିନରେ ଟିକେ ପଖାଳକୁ ସନ୍ତୁଳା ଟିକେ ବନେଇଦେଲେ ସେଥିରେ ମାନେ ସୁସ୍ଥ ସବଳ ବି ରହିବା ତାଠୁ ଆତ୍ମା ଶାନ୍ତି ମଧ୍ୟ ଲାଗିବ।
ହଁ ଆପଣ କଣ ଖାଇଲେ ଆଜି
ମୁଁ ଆଜି ମତେ ତ କିଛି ଭଲ ଲାଗିଲାନି ମ୍ୟାଡ଼ାମ ସେଥିପାଇଁ ଭାତ ଖାଲି ପଖାଳ ଭାତରେ ଆ ସେଠି ଟିକେ ଲୁଣ ପକେଇଦେଲି ଏମତି ହେଇକି ବାଇଗଣ ଟିକେ ପୋଡେଇଦେଲି ଭାତ ଆଉ ବାଇଗଣ ପୋଡା ଖାଇଲି ଇ ହିଁ ହିଁ। ହୁଁ। ହେଲେ ସନ୍ତୁଳା ସନ୍ତୁଳା ଆପଣ କଣ କଣ ପକଉଛନ୍ତି ସନ୍ତୁଳାରେ।
ସନ୍ତୁଳାରେ ଅମୃତଭଣ୍ଡା, ଜହ୍ନି ଏସବୁ ପରିବାର ଟିକେ ଟିକେ ଜହ୍ନି ତାପରେ ଆଉ ଗାଜର ବିଟ୍ ଯଦି ପକେଇବେ ତ ଭଲ। ଆ ସେଇଟା ପକେଇ ଦେଉଛି କାହିଁକିନା ଏଟା ସାଲାଡ୍ ରେ ଖାଉନୁ ସେଟା ତ ସେଇଟା ତେଣୁ ସବୁ ପ୍ରକାର ଭେଜି ଟେବୁଲ୍ ପକେଇକି କରି ଥିଲି ଆଉ ସେଥିରେ କଖାରୁ ବି ପକେଇଥିଲି ବୈତାଳୁ
ହଁ-ହଁ ଜହ୍ନି ଟିକେ ଭଣ୍ଡା ଟିକେ କଖାରୁ ଆଉ ଯଦି ହଉ ଛି ସଜନା ଛୁଇଁ ଟିକେ ପଡିଲେ ବି ବଢିଆ ଲାଗିବ ନାଇଁ କି?
ସଜନା ଛୁଇଁ ପଡ଼ିଲେ ଭଲ ଲାଗେ।
ହଁ-ହଁ-ହଁ-ହଁ। ହେଲେ କଣ ଏସବୁ ପରିବା ଆଉ ଏକା ଥରକୁ କରିଦେଲେ ଏକାଥରକୁ ପରିବା ବି ସରିବ ଆଉ ଟେଷ୍ଟ ରେ ଖାଇବେ ବି ନାଇଁ କି?
ହଁ।
ହୁଁ-ହୁଁ-ହୁଁ ହେଲେ କେମିତି ପ୍ରଣାଳୀରେ କଲେ ମ୍ୟାଡ଼ମ୍?
ସେଇଟାକୁ ସମାନ ମାନେ ସବୁ ଆ ଏମ୍ତି ଆଉ ଛୋଟ-ଛୋଟ କରିକି କାଟି ଦେଇକି ତାପରେ ତାକୁ କ ଉଁ ଧୋଇ ସାରିଲା ପରେ ଆପଣ ତାକୁ ପ୍ରେସରରେ ମୁଁ ଦେଇ ଦେଉଚି। ଏ କାହିଁକି ନା ଜଲ୍ଦୀ ହବବୋଲି ପ୍ରେସର୍ ରେ ଗୋଟେ ହୁଇସିଲ୍ ବାଜିଲେ ବନ୍ଦ୍ କରିଦଉଛି ତାପରେ-ତାପରେ ତାକୁ ବଘାରିବା କଥା। ବଘାରି ବଘାରିଲାବେଳକୁ ଟିକେ ସୋରିଷ ତେଲ ପଡ଼େ। ସୋରିଷ ତେଲରେ ଟିକେ ଜିରା ପକାଇବେ ଫୁଟଣ ଟିକେ ପକାଇବେ ପିଆଜ ରସୁଣ ବି ଟିକେ ପଡ଼ିଲେ ଭଲ ତାର ସ୍ମେଲ୍ ଟା ଭଲ ଆସିବ ଛୁଙ୍କ ଦେଇଦେଲେ ଲୁଣ ହଳଦୀ ଦେଇକି ବି ସିଝେଇଦେବେ ଫାଷ୍ଟ।
ହୁଁ-ହୁଁ-ହୁଁ-ହୁଁ। ଆଚ୍ଛା। ଆମର ବି ବାରିରେ ସବୁ ପରିବା ଅଛି, ଆଉ ଭଣ୍ଡା ଅଛି ଭଣ୍ଡା ହେଇଛି ସଜନା ଛୁଇଁ ହେଇଛି ଆଉ ସେ ଯୋଉ ପୋଟଳ ନାଇଁ ଯୋଉ ଲମ୍ବା ବାଲା ପୋଟଳ
ହଁ-ହଁ-ହଁ।
ହେଇଚି କଲରା ହଁ ହଁ ଛଚିନ୍ଦ୍ରା କଲରା ବି ହେଇଛି ତ ସେ ଥିଲାଗି ବୋଲି ସେଇ ସେଇଦିନ ମୁଁ ଏଥର ଆପଣଙ୍କ କହିବା ପ୍ରଣାଳୀରେ କରିବି। ଏଟା ଭଣ୍ଡା ଟିକେ ତୋଳିଦେବି ଛୁଇଁ ଟିକେ କାଢିବି ଯୋଉ ଛଚିନ୍ଦ୍ରା କାଢିକି ଭଲରେ ପ୍ରଥମେ ଧୋଇଦେବି। ତାପରେ ତାକୁ ଟିକେ ପ୍ରେସର୍ ରେ ଟିକେ ତାକୁ ସିଝେଇ ଦେବି। ଆ ଗୋଟେ ସିଟିରେ ହବ ନା ମ୍ୟାଡ଼ମ୍?
ହଁ-ହଁ ଗୋଟେ ବେଶୀ ବି ଯଦି ବେଶୀ ବିଲିଯିବ ବି ଭଲ ଲାଗିବନି ନା। ତ ସେଥିପାଇଁ ଗୋଟେ ହୁଇସିଲ୍ ଟା ଠିକ୍ ହବ।
ଓହୋ ତାପରେ କଣ? ତେଲ ଗ ତେଲ କଢେଇ ଲଗେଇବି ସେଥିରେ ଟିକେ ସୋରିଷ ତେଲ ପକେଇବି। ଦେନ୍ ତାପରେ କଣ କରିବି ଆ ଆମର ହୁଁ ରସୁଣ କୁ ଟିକିଟିକି କରି କାଟିଥିବି ତାପରେ ଶୁକିଲା ଲଙ୍କା-ଶୁକିଲା ଲଙ୍କା ଆଉ ଭୃସଙ୍ଗ ପତ୍ର ଟିକେ ନେଇଥିବି ନାଇଁ କି, ଭୃସଙ୍ଗ ପତ୍ର ପକଉଛନ୍ତି ନା ଆପଣ?
ଭୃସଙ୍ଗ ପତ୍ର ପକୋଉନି, ଏ ଯୋଉ ଛୁଙ୍କ ଦେଲାବେଳକୁ ତାକୁ ତ ହଁ ଛୁଙ୍କରେ ପକଉଛି ଭୃସଙ୍ଗ।
ହଁ-ହଁ ଭୃଷଙ୍ଗ ପତ୍ର ଟିକେ ତାପରେ ଆହ ଗୋ ଆମର ପଞ୍ଚ ଫୁଟୁଣ। ନାଇଁ କିି ନର୍ମାଲ ଫୁଟୁଣ ଟା ଏତେ ବାସ୍ନା ଆସିବନି ଆଉ।
ଆସିବନି ହୁଡ଼ଶୁଙ୍ଗ ପତ୍ରଟା ବାସ୍ନା ହବ ଟିକେ।
ହଁ ହଁ। ପଞ୍ଚ ଫୁଟଣ ଟିକେ ପକେଇ ଦେଇକି ତାକୁ ସବୁ ପକେଇଦଲା ପରେ ସିଏ ଫୁଟିବ। ଫୁଟିଲା ପରେ ସାମ୍ ଯେତିକି ପ ପରିବା ଯାହାବି ସବୁ ସିଝେଇଥିବି ସେଟା ସେଠି ପକେଇଦେବେ। ପକେଇଦେଲା ପରେ ଆଉ ଟିକେ କେପରି ଆ ଆଚ୍ଛା ମ୍ୟାଡ଼ାମ ଟମାଟୋ ପକଉଛନ୍ତି ନା ଆପଣ?
ହଁ ଟମାଟୋ ପକଉଚି ବେଳେବେଳେ ନ ନଥିଲେ ବି ପକାଏନି ବି। କିନ୍ତୁ ଟମାଟୋ ଟିକେ ପଡ଼ିଲେ ଭଲ ଲାଗିବ ଖଟା ଖଟା ଟିକେ ଲାଗିବ ଭଲ ଲାଗିବ।
ଉଁ ଟମାଟୋ କେତେଟା ଖଣ୍ଡେ ପକଉଛନ୍ତି?
ମାନେ ଟମାଟୋ ଆ ସେମିତି ବେଶୀ ପକାଏନି ପକେଇଲେ ଯଦି ହବ ଅଧିକା କ୍ୱାଣ ଗିଟି ଥିବ କହିଲେ ଦୁଇଟା ନହେଲେ ଗୋଟେ ପକେଇଲେ ହ
ହୁଁ ହୁଁ ହୁଁ ଆଚ୍ଛା। ଏଇ ଯୋଉ ତା ପେ ତା ପରେ ସିଝେଇଲା ଏଳେ ଟମାଟୋ ପକେଇବାକୁ ପଡିବ ନା ଫୁଟେଇଲା ପରେ ଟମାଟୋ ପକେଇବା।
ହଁ ମୁଁ ଫୁଟେଇଲା ପରେ ପକାଇ ଦଉଚି କାହିଁକିନା କାଳେ କେଉଁଟା ସେଁ ପରିବା ସିଝିଥିବ ନ ସିଝିଥିବ ସେଥିପାଇଁ ଆଁ ମୁଁ ଫୁଟେଇଲା ବେଳକୁ କାଟିକି ଦେଇଦଉ ଯେତେବେଳେ ଆମେ ଆ ଫୁଟଉଚନ୍ତି ମାନେ ପିଆଜ ରସୁଣ ଦେଇ କି ଭୁସୁଙ୍ଗା ପତ୍ରଏକା ଦେଇକିରି ସେଥିରେ ବି ଟମାଟୋଟା ସିଝି ସିଝି ଫ୍ରାଏ କରିକି ତା ଇ ସେଇଟା ସନ୍ତୁଳା ଟା କରିଦଉଛି।
ସେ ଟମାଟୋ ଟାକୁ ଫ୍ରାଏ କରୁଛନ୍ତି ନାଇଁ କି?
ହଁ ସେଇଠି ପିଆଜ ଇଏ ସାଙ୍ଗରେ ନାଇଁ କରିଦେଲେ ହବ। ନ ହେଲେ ଆପଣ ଚା ଚାହିଁଲେ ବି ମାନେ ଯେତେବେଳେ ସିଜଉଚନ୍ତି ସେ ସେତେବେଳେ ବି ଟମାଟୋଟା ପକାଇଲେ ବି ପକେଇକି ସିଜେଇଲେ ବି ହବ।
ହୁଁ-ହୁଁ ନେ କୁହନ୍ତି। ଯଦି ପରିବା ସିଝି ନଥିବ ଆପଣ ଯଦି ଟମାଟୋ ପକେଇବେ ପରିବା ଆହୁରି ସିଝିବନି ବୋଲି ଏ ଏଟା ମୁଁ ଶୁଣିଛି।
ହଁ ସେଇଟା ସେଥିପାଇଁ ମୁଁ ପ୍ରାୟ ତ ସିଜିଲା ବେଳେ ପକାଏନି। ଆଉ ଇଏ କ
ହୁଁ-ହୁଁ।
ତିଆ
ହୁଁ ହୁଁ। ସେ ଟମାଟୋ ଟିକେ ପକେଇଲା ପରେ ତାର ସ୍ଵାଦ ଟା ଆସିବ ଟିକେ ଖଟାଳିଆ ଲାଗ ଗିବ ଆଉ ନେଇକି
ହଁ ଟିକେ ଭଲ ଲାଗିବ ହୁଁ।
ସନ୍ତୁଳା ଟା କଣ କି ମ୍ୟାଡାମ ସେଟା ଖାଲି ପେଟରେ ବି ଖାଇ ହେଇଯାଏ। ଯେତେ ଖାଇବାକୁ ଦେଲେ ବି ଗିନାଟେ କାଢିକି ସେଠି ପରସି ଭଲ ଭାବରେ ଆଏ ଅ ତୁମେ ହାତରେ ଖାଅ କି ସ୍ପୁନ ରେ ଖାଅ ବହୁତ ଖାଇ ହେଇଯାଏ ସନ୍ତୁଳା ଟା ଆଉ କଷ୍ଟରୁ କଷ୍ଟ ପରିବା ଯୋଉଡା ଆପଣଙ୍କୁ ଇଛା ଲାଗୁନଥିବ ଖାଲି ରେ ଖାଇବା ପାଇଁ ତରକାରି ରେ ଆପଣ ସନ୍ତୁଳା ବନେଇ ଦେଲେ ସେଠି ଆପଣ ଆରାମସେ ଖାଇପାରିବେ।
ହଁ। ସନ୍ତୁଳାଟା ବହୁତ ଭଲ ଉପକାରୀ କାହିଁକିନା ସବୁ ପରିବା ଆମକୁ ସବୁ ପ୍ରକାର ଭେଜିଟେବୁଲ୍ ର ମାନେ ପାଇଲେ ଭେଜିଟେବୁଲ୍ ସବୁ ତ କଣତେଣୁ ସବୁ ଭିଟାମିନ୍ ବି ଆମକୁ ଶରୀରକୁ ଯାଉଚି। ସେଇଟା ଭଲ କିନ୍ତୁ କେହିକି ମୁଁ ଦେଖିଛି ଯେତେବେଳେ ମୋ ମା କରନ୍ତି। ସେଟିକେ କ୍ଷୀର ପକାନ୍ତି ମାନେ ସନ୍ତୁଳା ଯେତେବେଳେ ସିଝଉଛନ୍ତି ସେତେବେଳେ ଟିକେ ମା କ୍ଷୀର ପକାନ୍ତି ଟିକେ। ମୁଁ ଜାଣିଚି, କ୍ଷୀର ପକେଇଲେ ତାର ଟିକେ ଟେଷ୍ଟ୍। ଏମ୍ ଉଁ, ଇଏ କରିବ ସେ ଟିକେ ସାଧା ବି ସେ ଭଲ ପସନ୍ଦ କରନ ତାଙ୍କ ସାଦାର ଆହୁରି ଭଲ ରେ ସିଏ ବି ଜାଣନ୍ତି। ମାନେ ଏ ସେ କ୍ଷୀର ଟିକେ ପକେଇକି ଆଉ ସି ମାନେ ସିଝେ ଜେଇଲା ବେଳେ କ୍ଷୀର ପକେଇକି ସିଜାନ୍ତି। ତାପରେ ଯେମିତି ଆମେ ସନ୍ତୁଆ ଟେଷ୍ଟ ଆଉ ଟିକେ ବଘାରିଲା ବେଳକୁ ଏ ଲାଷ୍ଟ ଟିକେ ଚିନି ମଧ୍ୟ ପକାନ୍ତି।
ହଁ, ହଁ, ହଁ, ହଁ। ହେଲେ କ୍ଷୀର କୁ କ୍ଷୀର ପକେଇଲେ ଟିକେ ସେଟା ମୋଟାଳିଆ ରହୁଥିବ। ଆଉ କ୍ଷୀର ମାନେ ଟିକେ କଣ ତାର ମାନେ କ୍ଷୀରର ଯୋଉ ଅଛି ତାର ଇଏ ଅଂଶ ଟା। ଆଉ ମାନେ ର-ମି ଠା ଅଂଶଟା ସେଟା ଟିକେ ରହୁଥିବ, ତାପରେ ଚିନି ବି ପଡିଲା।
ହୁଁ, ଟିକେ ଟିକିଏ ହଁ ଟିକିଏ ପକାନ୍ତି ଚିନି ଜଷ୍ଟ ଟିକିଏ ଏମି ଆ, ମାନେ ନାଁ କୁ ଯେମିତି ପକାନ୍ତି ସେମିତି ଟିକେ ପକାନ୍ତି। ସେଇଟା ତାର ଜୁସ୍ ଟା ବି ମାନେ ଏଁ, ଟିକେ ଜୁସ୍ ରଖନ୍ତି। ମାନେ ଟିକେ ପାଣି ର ଖିଥିବେ, ପରିବାର ପାଣିଟା ଆଉ ମାରନ୍ତିନି, ଯେତେବେଳେ ଆମେ ଆମେ ସାଧାରଣ କଣ କିଏ କିଏ ସୁଖାନ୍ତି। କିଏ ପସନ୍ଦ କରନ୍ତି ଖାଇବା ପାଇଁ, ମାନେ ଆଉ ଉଁ, କିଏ ପାଣିଆ ହଁ। ଆଁ, ଜଳ ଟାଇପ୍ ର କରିକି ରଖନ୍ତି ହଁ।
ଆମୁ ହୁଁ, ହୁଁ, ହୁଁ ଆମେ କଣ ନା ଆଉ ଯେହେତୁ ଆମେ ହଷ୍ଟେଲ୍ ରେ ସବୁ ରହୁଥିଲୁ। ତ ସେତେବେଳକୁ ଅଁ, ସେ ହଷ୍ଟେଲ ରେ ଗ୍ୟାସ୍ ସୁବିଧା ଥିଲା। ଆମେ ମାନେ କଣ କରୁଥିଲୁ ନା ଭାତ ଟେ କରିଦଉଥିଲୁ। ଆଉ ସବୁଠୁ ଶସ୍ତା ଶସ୍ତା ସୁନ୍ଦର ମଜବୁତ୍ କହିଲେ ସନ୍ତୁଳା। ଆମେ କଣ କରୁଥିଲୁ ସବୁ ଯେମିତି ପ୍ରୋସିଜରୂ କରିବେ କରିବେ। କିନ୍ତୁ ଝୋଳ କଲା ବେଳକୁ ଆମେ ବେଶୀ ଝୋଳ କରିଦଉଥିଲୁ। ଆଉ ଡାଲି ଫାଲି କିଛି କରୁନଥିଲୁ ତ। ସେ ଥିପାଇଁ ବୋଲି ଝୋଳ କଲା ବେଳକୁ ବେଶୀ କରିଦେଲେ। ଖାଲି ଭାତ ସନ୍ତୁଳା ଖାଇକି ଆମେ ପାଠ ପଢିଚୁ।
ହଁ, ହଁ।
ସନ୍ତୁଳା କଣ ନା ଯାହାବି ଆପଣ କହିଲା ଭଳିଆ ସବୁ ନ୍ୟୁଟ୍ରିସନ୍ ଆମେ ପାଇ ପାରିବା ସନ୍ତୁଳା ମାଧ୍ୟମରେ। ହୁଁ, ସବୁ ପ୍ରକାର ଭି ଟାମିିନ୍ ପାଇପାରିବା ଆଉ ସୁସ୍ଥ ବି ରଖିବ ଶରୀରକୁ। ଆଉ ଗୋଟେ ତେଜ ବି ଆସିବ ମୁହଁରେ। ଗ୍ଲୋ ଆ
ହଁ, ହଁ ସେଇଟା ନା ମାନେ ମୁଁ ଦେଖିଚି ମା ଆମର କଲାବେଳେ ଛୁଇଁଟା ଆମ୍ ଟିକେ ସେ ଶୀଘ୍ର ସିଜିଯାଏ ନା। ତେଣୁ ଛୁଇଁ ଟା ଟି କେ ଲେଟ୍ ରେ ପକାନ୍ତି, ଛୁଇଁଟା ଟିକେ ଟିକେ ଡେରିରେ ପ କାନ୍ତି ସନ୍ତୁଳାରେ। ଆଉ ତାଇଁରେ ଭେଣ୍ଡି ମଧ୍ୟ ଟିକେ ଫ୍ରାଏ କରିକି
ଆ, ଛୁଇଁ ଇଏ କଲାବେଳକୁ ଦେଲାବେଳକୁ ସେ ସେଟା ବି ଟିକେ, ଭେଣ୍ଡି ବି ଫ୍ରାଏ କରିକି ସନ୍ତୁଳାରେ ଦେଲେ ବି ଭଲ ଲାଗେ। ମା କରନ୍ତି ଟିଖେ, ହଁ।
ଓଡିଶାରେ ତ ପ୍ରାୟ ଘରେ ଘରେ ପରିଚିତ ସନ୍ତୁଳା ଆଉ ସବୁ ଘରେ ସପ୍ତାହକୁ ତିନି ଚାରି ଥର ତ ସ
ନିହାତି ହଉଥିବ ତାପରେ ଆମର ଇଏ ମେଡ଼ିକାଲ ଗୁଡ଼ାରେ ବି ଆପଣ ଦେଖିବେ ସେଇଠି ମାନେ ରୋଗୀମାନଙ୍କୁ ଏ ସନ୍ତୁଳା ରୁଟି ହିଁ ତ ଦିଅନ୍ତି ଡକ୍ଟର ଖାଇବା ପାଇଁ। ଆଉ ସନ୍ତୁଳା ରୁଟି ହିଁ କହିବେ ଯୋଉମାନେ ମାନେ ଏମିତି ଡେଲିଭରି ପେସେଣ୍ଟ ଯେଉଁମାନେ ତାଙ୍କୁ ବି କୁହନ୍ତି। ତାପରେ ଯୋଉମାନେ ଟିକେ ଜଣ୍ଡିସ୍ ଯେଉଁମାନଙ୍କୁ ହେଇଥିବ ସେମାନେ ତ ପ୍ରାୟ ଅଧିକାଂଶ ସମୟରେ ସନ୍ତୁଳା ହିଁ ଖାଆନ୍ତି। ଯେହେତୁ ସେଥିରେ ତେଲ ମସଲା କିଛି ନାହିଁ ହଁ।
ମସଲା ଫସଲା କିଛି ନାହିଁ ଆଉ ବଡି କୁ ରିକଭରି ପ୍ରସେସରେ ବି ଆଣିବା ପାଇଁ ସନ୍ତୁଳା ର ଗୋଟେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି ଆଉ।
ହଁ।
ହଁ ହେଲେ ମ୍ୟାଡାମ ଘରେ ସବୁ ଭଲସେ ଖାଇଲେ ନା?
ହଁ ହଁ ସମସ୍ତେ ଭଲରେ ଖାଇଲେ।
ତ ସନ୍ତୁଳାଟା ଏକ ବିଖ୍ୟାତ ସୁସ୍ୱାଦୀୟ ଓଡ଼ିଶାର ଏକ ମାନେ ରେସିପି କହିଲେ ଚଳେ ଓଡିଶାର ଏକ ସୁନ୍ଦର ଖାଦ୍ୟ କହିଲେ ଚଳେ ଘରେ ଘରେ ପରିଚିତ ଏବଂ ଆମର ସାଂସ୍କୃତିକ ଅ ସାଂସ୍କୃତିକ ଇଏ ଟା ବି ମାନେ ସନ୍ତୁଳାରେ ମାନେ ଓଡିଶାର ଖାଦ୍ୟ ହିସାବରେ ଏଇଟା ଗୋଟେ ପରିଚିତ ବହୁତ ବହୁତ ଖୁସି ଲାଗିଲା ଆପଣଙ୍କ ସହିତ କଥା ହେଇକି ସନ୍ତୁଳାର ରେସିପି ଟା ଜାଣିକି ଆପଣଙ୍କ ଦିନ ଭଲ ଯାଉ ମ୍ୟାଡାାମ ହେଲା ହଉ ରଖିଲି।
ଆଜ୍ଞା ଆଜ୍ଞା ନମସ୍କାର ହଁ।